ହ୍ୟାଲୋ। ହଁ କଅ କଁ କୋଉ
ମୁଁ କୋହୁଥୁଲ ଡୋରେମନ୍ ଟା ମୋର ପୁରା ପୁରି ଫେବେରେଟ୍ ପା ଡୋରେମନ୍
ହଁ ଡୋରେମନ୍ ତ ସମସ୍ତଙ୍କର ଫେବାଇଟ୍ ମୋର ତ ବୋହୁତ୍
ଡୋରେମନ୍ ନୋବିତା ସିଜୁକା। ଆଉ ସେ ମୋଟାଟା ନାଁ କଣ ଜିଆ ସୁନିଓ ଏତିକି ତ ଏଇ ପାଁଶଟା ନାଁ ଛଅ
ହଁ ଆଉ ୟା ଡୋରେମନ୍ ତା ଭୋଉଣୀ ନାଁ ହୋଉଚି ମିଚାନ୍।
ହଁ ଏଗୁରା ମୋର ଆଉ ମନେ ନାହିଁ କିନ୍ତୁ ମୋର ଖାଲି ଡୋରେମନ ସି ନୋବିତା ସିଜୁକା ଏଇ ତିନିଟା ଆଙ୍କ ପୁରା ଲଭର।
ଆ
ବୋରେମନ୍ ସିଜୁକା ତ ଲଭର। ଆ ଇଏ ନାଁ ସରି ଯୋଉ କନ୍ତି ସରି ନୋବିତା ଆଉ ସେ ନୋବିତା ଯିଏ ଯିବା ଲଭର ଆ ଇଏ ତାଙ୍କୁ ଖାଲି ହେଲ୍ କରିବ ହେଲ୍ପର
ତୁ ସବୁ ଛୁଆଙ୍କର ଛୁ ଟ ବେଳେ ଗୋଟେ ଡ୍ରିମ୍ ଥାଏ ଡୋରେମନର ଏନି ବେ ଡୋର ଆଉ ଇ ଇଏ କନ୍ ତ ହେଟା ଉଁ
ଆ ଏଇ ଯୋଉ ହଁ ବେ ଯୋଉ ହଁ ପକେଟଟା ମିଳିଗନେ ସଇଜେ ତା କେଟରେ ଯେତି ଦିନିଷ ଅଛି ଭାଇରେ
ମୁଁ ଜାଣିଚୁ କଁ ଭାବୁଥିଲି ମୁଁ କହିଲି ତା ଏନିବେଡୋରଟା ଆଉ ଏଇ ଯୋଉ ଗୋଟେ ପେନସିଲ ତାର ଥିଲା ଯୋଉ ଦେ ଚୁ ନା ନୋବିତା ଯେତୋଳେ ଏଗ୍ଜାମ ଦବାକୁ ଯାଏ ଆବେ ଏକ୍ଜାମ ଦବାକୁ ଯାଏ ଯୋଉଟା ମାନେ ଲେଖିଦିଏ ସେ ପୁରା ଠିକ୍ ଠିକ୍ କେ ଆନସାର ଲେଖିଦବ କୋଶ୍ଚନ୍ ଦେଖିକି। ସେଇ ଟା ଆଉ ହୋଉଚି କୋଉଟା କହିଲୁ ଏଇ ଯୋଉଟା ଡାଏରୀ ଥିବ ସେଇ ଡାଏରୀରେ ଯାହା ଲେଖିବ ସେଇଟା ହେଇଯିବ। ସେଇଟା ଏଇ ତିନିଟା ଖାଲି ଦେଇଦୃ ଆଉ କିଛି ନ ଦଉ। ହାଁ?
ତୁ ତିନିଟା ଖୋଜିବୁ ମାନେ ଯାହା ବି ହେନେ ତତେ ଅଟୋମେଟିକାଲି ସେବୁରା ସବୁଆଙ୍କ ମିଳିଯିବ।
ହଁ ପା କିନ୍ତୁ ପ୍ୟାକେଟଟା ଯଦି ସିଏ ରଖିବାକୁ ଚାହିଁବ ମୁଁ ତାକୁ କହିବି ପୁରା ପ୍ୟାକେଟଟା ଦେ ତାହାରେ କେତେ ଜରୁରୀ ସାମାନ ଥିବ। ଉଁ ଦେଦେ ଏଇ ତିନିଟା ଖାସ କରିକି ମିଳିଯାଆନ୍ତା ଆଉ ଜୀବନରେ କିଛି ଦରକାର ହୁଅନ୍ତାନି।
ଣନ୍ତା ଓହୋ।
ହଁ ବା ହେରା କିନ୍ତୁ ସ୍ୱପ୍ନ। ଛୋଟବେଳେ ହେଇଟା ଖୁସି ଲାଗୁଥୁଲା ଏବେ ଏଇଟା ସ୍ୱପ୍ନ ଲାଗୁଚି। ସ୍ବ ପ୍ନ ବି ନାହିଁ ସେ ସ୍ବ
ଏବେ ଆଉ କିଛି ଦେଖିବା ବି ଚାହୁଁନି । ମତେ ତାଙ୍କଟା କହିଲେ ଯେତିକି ଖେଳୁନ ତାନା ଛୁଆ ସବୁ ଯେତିକି କ୍ରିକେଟ ଖେଳୁଥୁଲେ। ସବୁ ମାନେ ବୁଲୁଥୁଲେ ରଜ ମଜ କିଛି ଯାହା ବି ହଉ ସେଗୁରା ଭଲ ଥିଲା । ଏବେ କଣ ସବୁ ମୋବାଇଲ ସବୁ ତ ମୋବାଇଲ ଧରିକି ଗପିଲ ମୋବାଇଲ ଦେ ଖିଲେ କିଏ ଆଉ ବାହା ବାହାରୁକୁ ଆସିବ ଯେ କିଏ ରଜ କରିବ?
ହୁଁ ତାପରେ ଯୋଉ ଯାହା ବି ଥର ପର୍ବପର୍ବାଣୀ ହେଲା ଅଳୁକୁ ମ ମାନେ ପିଲା ଯାଉଚନ୍ତି ସେଇଠିକି କିନ୍ତୁ ସେମାନେ ଯାଉନାହାନ୍ତି ସେଇ ଜିନିଷଟାକୁ ଏଞ୍ଜୟ୍ କରିବା ପାଇଁ କି ସେଇ ଜାଗାରେ ରହିକି ଉ ଉପସ୍ଥିତ ରହିକି ସେଇଟୁ ଦେଖିବା ପାଇଁ। ମାନେ ଯାଉଚନ୍ତି ସିଏ ଖାଲି ଫର୍ମାଲିଟି ଫଟ ଉଠେଇବା ପାଇଁ। କିଏ ଗୋଟେ ଷ୍ଟୋରି ପକେଇବା ପାଇଁ ସ୍ନାପ କରିବା ପାଇଁ। ହଁ ଭିଡିଓ କରିବା ପାଇଁ କରିଦେବେ ପଳିଆସିବେ। ନହେନେ ବସି ପଡ଼ିବେ କୋଉ କଣରେ ଫୋନ ଦେଖିଏ।
ହଁ ତୁ ମତେ ଗୋଟେ କଥା କହ ତୁ କମାଇଁ ମୋ ପୋ ତେତୁ କାଇଁ ଷ୍ଟେ କମେଣ୍ଟଟା ଦେଇନୁ?
ଦେବି ବା ମୁଁ ପା ଯୋଉ କଣ କହିଲୁ ଉଠିକି ବ୍ରସ୍ କରୁଥିଲି ତ‌ ଆଉ ତାପରେ ସେତିକାଳେ ଆକ୍ସେପ୍ଟ କଲି ଲାଇକଟା ଖାଲି ଦେଖାଦେଇଛି। ନାଁ ଆ ସେପରି ଲାଇକଟା କରିଦେଇକି ଛାଡ଼ିଦେଲି ମୁଁ କହି ଲିି କିଆ ପଛରେ କମେଣ୍ଟ ଦବା ଆଉ। ଦେବି କଣ କମେଟ କୁକୁର ମୁୁକୁର। କଣ ଦେଖିବି ଆଉ।
ଭାଇଲାଇଟ ହେଇଗଲି ଆଉ।
ହୁଁ।
ଆଜି ପାଗ ଟା ପୁରା ଅଲଗା ପ୍ରକାର ଦେଇଛି। ଏଇଟା ରଜପାଗ। ମନ ଖୁସି ହେଇ ଯାଇଛି।
ହଁ ବା ଆଜି ନ।
ଆଜି ସିନା ରଜ ହେଇଥାନ୍ତା କିନ୍ତୁ ଡର ବି ଲାଗିଥାନ୍ତା।
କାହିଁକି?
ଘର ଟା କଣ ନା ଦେଖ ତୁ ଯ ଦୂରକୁ ଯଦି କୁଆଡେ ଯିବୁ ଯିବୁ ଏକରେ ବର୍ଷା ପାଗଟା ଦେଇଛି ସେ ଶଳା କାହାକୁ ଭାବିବ କାଳେ ବର୍ଷା ହବ କି? ଏ ମୁଁ ଯିବିନି ଦୂରକୁ।
ତଥାପି ତ ରଜରେ ଦି ଦିନି ବର୍ଷାରେ ଗଲା।
ମଲା କଣ ରା
ହଁ ସେଟା ବି ଏଇଟା ବି ରାତିରେ ହବ ବା ଦିନରେ ହବନି।
ଦିନରେ ରହୁନି କାଲି ଟିକେ ଟିକେ ଯାହା ହେଇଥିଲା କାଲି ଟିକେ ଟିକେ ହେଇ ଏ ଘଡ ଘଡି ଟିକେ ମାରିଥିଲା।
ଏଇଟା ଖରା ବେଳେ ହେଇଥିଲା ସେଟା ଖରା ବେଳେ ହେଇ ଥିଲା।
ହଁ ସେ ଖରା ବେଳେ।
ଆଉ।
ଆଉ କଣ?
ମତେ କହିନୁ ଗୋଟେ ଆଇଟିରେ ଦେବାକୁ ତୁ ଆଇ ଟିରେ ବି ଦେଇପାରଲି
ତଳଟା ହେଲା। ଆଇଡି ନା ଚୋପା ମୁଁ ତ କାହା ସହିତ କିଛି କଥା ହଉନି। ମୁଁ ଏଠି ଆଇଡି ଦେବି ସମସ୍ତ ଆବେ ଟୋକା କହିଲି। ମୁଁ କହିଲି କୋଉ ଝିଅଙ୍କ ସହିତ କଥା ହଉ ହଁ ତୁ ଦେଖଥିଲୁ, ଦେଖଥିଲୁ ଗାଲୁଆ ମିଛ କଥା କହୁଚୁ। ଯାବେ ବେକାରିଆ କଥା
ନର୍ମାଲ କଲ୍ ରେ ଯେତେବେଳେ କହିବି ତତେ ମୁଁ ଗୋଟେ କଥାଟେ ପଚାରିବି କହିବୁ ନା ତା କଥା ।
ମୁଁ କହିବିନି। ହୁ ହୁ ହଉ ହଉ ହଉ ହୁଁ ହୁଁ। ହଉ ଏଇଟା ଗୋଟେ କଣ କହିଥାନ୍ତି ବୁଲିଗଲି।
ଆଉ କଣ କହିଥାନ୍ତୁ କଣ ଗୋଟେ
କଣ ଗୋଟେ କଣ?
ବୁନୁ ତୁ କଣ କହୁଥିଲା ଆବେ ଯଉ କଣ?
ଏବେ ତୁ ଯଉ, କଣ କହୁଥିଲି ସରି ଭୁଲିଗଲି। ତୁ କ ଗୋଟେ କଣ କହ। ତୁ ପା କଣ ଗଟେ ବିଜନେସ ପ୍ଲାନ ଦଉଥିଲୁ ହେଦିନ।
ହଁ ମୋ ତ ଗୋଟେ ବଢିଆ ବିଜନେସ ପ୍ଲାନ୍ ଅଛି। ସତକଥା ।
ହଁ ଦେଖିଆ କହିଲୁ?
ମୁଁ କହୁଥିଲି ମାନେ ଏ ଯଉ, ଦେଖେ ଧରିନେ ତୋ ପାଖରେ ପଇସା ଟୋଟାଲ ନାଇଁ। ତୋଥିରେ କିନ୍ତୁ ଗୋଟେ ଘରଟେ ଅଛି ସୁନା ଗହଣା କି ଛି ଗୋଟେ ଅଛି। ତୁ ବ୍ୟାଙ୍କ କୁ ଯିବୁ। କହିବୁ ମତେ ସେ ଚାର ହାଏଷ୍ଟ ଦିଅ ପାଞ୍ଚ ଲକ୍ଷ ଟଙ୍କା। ଏଇ ବନ୍ଧା ପକେଇ ମତେ ପାଞ୍ଚ ଲକ୍ଷ ଟଙ୍କା ଦିଅ ହେଲା। ତୁ ପାଞ୍ଚ ଲକ୍ଷ ଟଙ୍କା ଆଣିବୁ। ଗୋଟେ ଜାଗାରେ ବିଲ ଦେଖିବୁ। ଗୋଟେ ମାନେ ରାସ୍ତା କଡ ବିଲ ଦେଖିବୁ, ଗୋଟେ ଭଲ ବିଲଟା, ନହେଲେ ଦେଖିବୁ ଯେମିତି ତୁ ସେଟା କିଣିବୁ କମ ରେ ଜଣକୁ ବିକିବୁ ଯେମିତି ଅଧିକ ରେଟ ରେ ଯାଉଥିବ। ସେଠୁ ପାଞ୍ଚ ଲକ୍ଷରୁ ଦିଲକ୍ଷ ଟଙ୍କା ଖର୍ଚ୍ଚ କଲୁ ବିଲ ଟା କିଣିଲୁ। ତାପରେ ହଁ ଯିବା। କଉ କେସ ମେସ ଯାହା ଯଦି ହେଲା, ସେଗୁଡା ସବୁ ସଲ ସଲଭ କରିବା ପାଇଁ ଲକ୍ଷେ। ତିନି ଲକ୍ଷ ଟଙ୍କା ପଳେଇଲା। ତୁ ଗୋଟେ ପାଟି ଖୋଜିବୁ। ତ ମୁଁ ତତେ କହୁଚି, ଶୁଣୁ ଆଗେ ଥୋଡୀ ନା ମୁଁ ତତେ ଦି ଲକ୍ଷ ଟଙ୍କା ତତେ ଦବ ଆ କିଏ ଅଛନ୍ତି କ ଲକ୍ଷ କୋଡିଏରେ ଦେଇକି କୋଟି କୋଟି ଟଙ୍କା ଖର୍ଚ କରିକି ଆଉ
ହଁ ହଁ, ବୁଝିଲି। ହଁ ତାପରେ କ। ତୁ ଗୋଟେ କହୁଚୁ। ଏମତି ହଁ।
ଆଉ ସେଇଟା ନବୁ କଣ କରିବୁ କହନି ଯଉ ତି ଦି ଲକ୍ଷ ଟଙ୍କାରେ ବିକି କିଣିଦେବୁ।
ହୁଁ ଆଉ ଲକ୍ଷେ କବଲା ଫବଲା ସବୁ
ହଁ କବଲା ସିଏ ଯାହା ବି ହୋଉ ସେ ଯାହା ବି ହୋଉ ଛାଡ ତିନି ଲକ୍ଷ ଟଙ୍କା ତୁ ଖୋଜିବୁ ଗୋଟେ ବଡ ପାଟି ଯଉ ପାଞ୍ଚ ଦଶ ଲକ୍ଷ ଟଙ୍କା ନଉ ତୁ ହାଏଷ୍ଟେ ମିନିମମ ଛଅ ସାତ ଲକ୍ଷ ଗୋଟା ଦୋଉଥିବ ହେଲା। ଛଅ ସାତ ତା ସହିତ କଣ୍ଟାଟ ସବୁ କାମ କରିଦବୁ। ତୋର ସମସ୍ୟା ଟା ବି ବିକିଦେଥିଲୁ ଦଶ ଲକ୍ଷ ତୋର ଖର୍ଚ୍ଚ ହେଇଥିଲା ତିନି ଲକ୍ଷ ବିକିଲୁ ମାନେ ଦଶ ଲକ୍ଷ ମାନେ ସାତ ଲକ୍ଷ ଟଙ୍କା ତୋର ପ୍ରଫିଟି। ସାତ ଲକ୍ଷ ଟାରୁ ତୁ ଯୋଉ ବ୍ୟାଙ୍କରେ ଯୋଉ ବନ୍ଧାଥିଲା ଯୋଉ ପାଞ୍ଚ ଲକ୍ଷ ସେ ପାଞ୍ଚ ଲକ୍ଷ ଟା ଦେଇଦବୁ ସମୁଦାୟ ତୋ କତିରେ ରହିଲା ଦଶ ଲକ୍ଷ ଦଶ ଲକ୍ଷରୁ ପାଞ୍ଚ ଲକ୍ଷ ଟା ଦେଇଦବୁ ଆଉ ରହିଲା ତୋ ପାଖରେ ପ୍ରଫିଟି ବଳିଲା କେତେ ପାଞ୍ଚ ଲକ୍ଷ।।
ବାଟ ମୁଁ ଯୋଉଁ ହଁ ହଁ ହଁ ହଁ ହଁ ତାପରେ ପାଞ୍ଚ ଲକ୍ଷ
ପା ତୁ ପା ଦେଖିବା ତୁ ତ ବ୳୲ଙ୍କ କାମ ସରିଗଲା। ତୋ ତ ସବୁ ସରିଗଲା ତୋ ତ କିଛି ବ୳୲ଙ୍କରେ କିଛି କାମ ନାହିଁ। ସଇଲା ତୁ ତୋର ସୁଜି ଦେଲୁ ତ ତୋର ଜିନିସ ଦିନିଷ ଳେଇଗଲେ ସେ ପାଞ୍ଚ ସେଟା ତୋ ଉପରେ ଡିପେଣ୍ଡ କରେ। ତୁ ଖାଇବୁ ପିଇବୁ ଉଠେଇବୁ ବୁଲିବୁ ଯାହା କରିବୁ ସେଟା ତୋ ଉପରେ ଡିପେଣ୍ଡ
ମାନେ ଯୋଉଟା ଲଙ୍ଗ ଟର୍ମ ପାଇଁ ଚାଲୁଥିବ ସେଇ ଭଳିଆ ବିଜନେସ କହିବାକୁ କହିଥିଲି। ନା କି ଏମିତି ଗୋଟେ ଜମି କିଣିଦେଲୁ ସେଟା ଅଧିକରେ ବିକିଦେଲୁ ତାପରେ ସେଟା ଇଏ ହେଇଗଲା। କଣ ହେ ଲାଭ କ ସେ ପଇସା ଟା ତ ଫେରେ ଆଡୁ ସେ ଆଡୁ ଖର୍ଚ୍ଚ କରିଦବୁ ସରିଯିବ ନା ଏମିତିଆ ବିଜନେସ ଯୋଉଟା କି ସରିବନି ଚାଲିଥିବ ଯେତେ ମୁଣ୍ଡ ଖଟାଉଥିବୁ। ମୁଁ ତତେ କହିବି ଗୋଟେ ଶୁବୁଛି ନା କେ ତତେ ହ୍ୟାଲୋ ହ୍ୟାଲୋ ମରିଗଲା ହାଲୋ